ହ୍ୟାଲୋ।
ହଁ ହ୍ୟାଲୋ। ଶୁ ଶୁଭୁଛି ଶୁଭୁଛି? ହ ନାଇ ହେ ଘରେ କପଡା ସ ଇଏ କରୁଥିଲା। ଲୁଗା ମାନେ ସବୁ ରଖୁଥିଲେ।
ଅହ।
ଆଉ ତମେ କ କରୁଛ?
ଆଉ ବସିଛୁ ଏଇଠି ଆଉ ବସିଛୁ ଏଇଠି ଆଉ।
ଓହ।
ଖିଆ ଶଇଲାଣି?
ହଁ ଖିଆ ପିଆ ସବୁ ସରିକି ସରିଲାଣି କାଲି ର ହଁ।
ଅ ଆଚ୍ଛା ଆଚ୍ଛା।
କାଲି ରଜ ପାଇଁ ଚାଲିଛି ପ୍ରିପାରେସନ।
ହଁ ହୋ।
ରଜ ପାଇଁ ପ୍ରିପାରେସନ ଚାଲିଛି ଆଉ।
ହଁ ତମ ଗାଁ ରେ ସେପଟେ କେମିତି ରଜ ହଉଛି?
ଏପଟେ ସେ ସେପଟୁ ଆସିଲା ଲୋକ ସବୁ କରୁଛନ୍ତି ଆଉ।
ଆଚ୍ଛା।
ହଁ ଏ କୋରାପୁଟରେ ହୁଏ ସେତେ ରଜ ସେମାନେ କରନ୍ତିନିଁ। କିନ୍ତୁ ନର୍ଥ ସାଇଡି ବି ସେମାନେ ସବୁ କରନ୍ତି ଆ।
ହୁଁ ଆଛା।
ହେମିତି ଯେମିତି ଆମର ସେପଟେ ହୁଏ ସେମତି କରନ୍ତି। ଏତେ ପିଠାପଣା ନାହିଁ ତାଙ୍କ ଏମାନଙ୍କର
ଆଚ୍ଛା ଆଚ୍ଛା।
ଓ ଆଉ ତମର କେମିତି ପ୍ରିପାରେସନ ଚାଲିଛି?
ଭଲ ଚାଲିଛି ଆଉ ସବୁ ପଡିଲାଣି ଦୋଳି ପଡିଲାଣି। ହଁ ସବୁ କଥା ଛୁଆ ଖେଳିଲେ ହୁଁ ଆଉ ଖାଇବା ପିଇବା ସବୁ ସରିଯାଇଛି?
ହଁ ଖାଇବା ପିଇବା ସବୁ ଏ ପାଞ୍ଚଟା ହେଲାଣି ସବୁ ସରିଯାଇଛି।
ଛୁଆ ସବୁ କଣ କରୁଛନ୍ତି? ଟିଉସନ କଲେଣି ରୋଷେଇ?
ରୋଷେଇ ରାତିରେ ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ କରିବୁ।
ତମ ଦେହ ହୁଁ ଆଉ
ଆଉ କଣ କୁହ ତମ ଦେହ ଭଲ ଅଛି ଆଜି? ଆଜି ଭାତ ଡାଲମା ଭାତ ଡାଲମା ଭେ ଣ୍ଡି ଆଳୁ ଭଜା ଆମ୍ବ
ଆଚ୍ଛା ହୁଁ।
ଆଉ କଣ କୁହ? ଆଉ ମ୍ୟାରେଜ ତ ବାହା ହେଇଯାଇଛ ନା?
ହଁ ହଁ ମୁଁ ମ୍ୟାରେଡ୍।
ଅ ହୋ ପୁଅ ଝିଅ ସବୁ କେତେଟା ହଁ
ମୋର ପୁଅ ମୋ ଝିଅ ଟେ
ହ ଝିଅ ଟେ।
ଟେ
ଓହୋ ଝିଅ କଣ କରୁ ଛୋଟ ନା ବଡ ହେଲେଣି? ଆଲା ସ୍କୁଲ
ସେ ନା ବଡ ସାତ ବର୍ଷର ହେଲେଣି ହଁ ସ୍କୁଲ ଗଲେଣି। ଗଲେଣି ସେ ପଢୁଛି କ୍ଲାସ ଟୁ ରେ। ଦ୍ଵିତୀୟ ଶ୍ରେଣୀ ପଢୁଛି।
ଓ ହୋ ଦି ତ ହେଇଗଲେଣି ନାଇ ସେଇଠି ସ୍କୁଲ ରେ ନାଇ ଗାଁ ସ୍କୁଲରେ ନା କଣ?
ହୁଁ ଗାଁ ସ୍କୁଲରେ।
ହୁଁ ଏପଟୁ କଣ ଆବାଜ୍ ଶୁଭା ଯାଉନି କି ସେପଟେ?
ହଁ ଆବାସ୍ ଶୁଭୁଛି।
ଶୁଭୁଛି ନା ହଁ। ଆଉ ଶୁଭୁଛି ନା ହଁ।
ହୁଁ।
ଆଉ ତମେ କଣ କର ଆଉ କଣ କର?
ସେଇ ଘରେ ରୋଷେଇ କରେ।
ଓ ହୋ ଗୃହିଣୀ।
ହୁଁ ଗୃହିଣୀ।
ଶାଶୁ ଶ୍ୱଶୁର ସବୁ ଅଛନ୍ତି?
ହଁ ଶାଶୁ ଶଶୁର ଆମର ମୋ ସାନ ଯା ଜଣେ ଆମ ଝିଅ ଆମର ଯାଆ‌ ଙ୍କର ପୁଅ ମୋ ଦିଅର ଆମେ ଅଛୁ ଆଉ ହୁଁ।
ତମର ତମେ ବଡ ନାଇ?
ହଁ ମୁଁ ବଡ।
ଆଉ
ଆଉ କଣ କୁଆଡେ ଯାଇଥିଲେ ଖରା ଛୁଟି କୁଆଡେ ବୁଲିବା ପାଇଁ ଯାଇଥିଲେ।
ଘରକୁ ଯାଇଥିଲି ଘରୁ ଏବେ ଆସିଲି କାଲି ଆସିଲି।
ତଁ ତମ ବାପା ଘରୁ ଯାଇଥିଲ। ହୁଁ ସେଇଠୁ କେତେ କେତେ ବାଟ ପାଖରେ ନା ଦୂର।
ଯା ଜମା ଦଶ ପନ୍ଦର ମିିନିଟ ଦଶ ପନ୍ଦର କିଲୋମିଟର।
ଓହୋ ପାଖରେ ବାହା ହେଇଯାଇଛ ତାହେଲେ।
ହୁଁ ହୁଁ।
ହୁଁ ହୁଁ ଆଉ କଣ। ବାବୁ କଣ କରନ୍ତି।
ସିଏ ସେ କମ୍ପାନୀ ଚାକିରୀ ଅଛନ୍ତି ଆଉ। ଏ ନା। ସେ ନାହାନ୍ତି ଯାଇଛନ୍ତି ପିସି ଘରକୁ ଦବା ପାଇଁ। ରଜ ଭାର ହୁଁ।
ହୁଁ ହୁଁ ହୁଁ ଓ ହୋ। ସେ ନାଇଁ ରହୁଛନ୍ତି ଘରେ କମ୍ପାନୀ ଜବ୍ କରୁଛନ୍ତି ଯିବା ଆସିବା କରନ୍ତି ନାଇଁ।
ହଁ।
ସେମିତି ଆମେ।
ହୁଁ।
ଆଉ କଣ ଆଉ କୁଆଡେ କିଛି ବୁଲି ଯାଇନ।
ନାଇଁ କୁଆଡେ ଯିବୁ ଖରା ତ ଯୋଉ ଗରମ ହଉଛି ବର୍ଷା ହଉଛି କୁଆଡେ ଯିବୁ ଆଉ।
ହଁ ହ।
ହୁଁ ହୁଁ।
ଆଉ କଣ ତମର। ବର୍ଷା ନା ଉଠଉଛି ହେଉନି ହେବ ଏଇ ରଜ। ଟାଇମ ରେ ତ ହବ ଏଇଠି ବର୍ଷା ହେଲେ ଛାଡିବନି ଆଉ। କୋରାପୁଟ ଡିଷ୍ଟ୍ରିକ୍ଟ ରେ ବର୍ଷା ହେଲେ ଆଉ ଛାଡିବ।
ହଁ ଗରମ ଯୋଉ ହଉଛି ହଉ ବର୍ଷା।
ହଁ ନାଇଁ ବର୍ଷା ତମର ସେପଟେ ବହୁତ ଗରମ ନାଇଁ ଏଠି ଟିକେ କମ୍। ହଁ ହଁ ନାଇଁ ଆମେ ଯାଇଥିଲୁ।
ରଖନ୍ତି। ତମ ଗାଁ କ କୋଉଠି କି।
ହଁ। ଆମର ଆମେ ଆସିକି ରହିଛୁ ଏଠି ଆଉ କୋରାପୁଟ ଡିଷ୍ଟ୍ରିକ ରେ ଆମର ଗାଁ ସିଆଡେ ଯାଜପୁର।
ହ ଆଚ୍ଛା।
ହଁ ଯାଜପରୁ ଆମେ ଆସିନି ଛୋଟବେଳୁ ରହିଯାଇଛୁ ତ ଟିକେ। ପଟା ଲାଙ୍ଗୁଏଜ ହେଇଯାଏ ଆମଙ୍କରଉ।
ହୁଁ।
ହଁ ଆଉ କହ।
ଆଉ କଣ କୁହ ଆଉ।
ତାଲେ ଖେଳୁଛନ୍ତି।
ଏଇଠି ଖେଳୁଛନ୍ତି ଆଉ ଘରେ ବ ସେ ବର୍ଷା ପକଉଛି ତ ସେ ଘରେ ବସିିକି ଖେଳୁଛନ୍ତି ହଁ ହଁ ହଁ ବର୍ଷା ପକେଇକି ଛାଡିଲାଣି ଆଉ। ହୁଁ।
ହ। ଆଉ କଣ ଆଜି କଣ ଖାଇବା କରିଥିଲ।
ଆଉ।
କଣ ଖାଇବା ଆଜି କରିୁଥିଲ। ହ୍ୟାଲୋ।
ଆଉ କଣ କୁହନ୍ତୁ।
ହ ଆଜି ଖାଇବା କଣ କରୁଥିଲ କହୁଛି।
ଆଜି ଭାତ ପୋଟଳ ତରକାରୀ। ଭଜା ଝୁଡଙ୍ଗ ଭଜା ଆମ୍ବ ସାଲାଟ ଏଇଆ ଆଉ।
ଓ ହୋ ତମର ସେଠି ଚାଷ ମାନେ ମୁଖ୍ୟ ଚାଷ କଣ ହୁଏ ବେଶୀ ସେଠି?
ଧାନ
ଧାନ ନା ହ ହଁ ହଁ ତମର ସବୁ ଚାଷ ଚାଷ ଚାଷ ଜମି ଅଛି ନା?
ଆମର ବି କରୁନାହାନ୍ତି। ଏତି କେହି ଚାଷ ଅଳ୍ପ କରୁଛନ୍ତି ବେଶୀ ନୁହେଁ ଅଳ୍ପ।
ଭାଗ ଭାଗ ଚାଷ ଦେଇ ଦେଇଛନ୍ତି ନାଇଁ।
ହୁଁ ଦେହ ଖରାପ ନା ବାପାଙ୍କର ଶଶୁରଙ୍କର। କରି ପାରୁନାହାନ୍ତି ଆଉ ହୁଁ।
ଓ ଆଉ ମାନେ ଘରେ ଆଉ କିଏ କରିପାରୁନାହାନ୍ତି ଆଉ।
ହଁ
ହୁଁ।
ହ।
କଣ କେତେ ମାନେ? ତମର କଲେଜ ଟାଇମରେ କଲି ଗ୍ରାଜୁଏସନ କରିଛନ୍ତି ବୋଧେ।
ହଁ ହୁଁ ଆ
ଆଉ କଣ କୁହନ୍ତୁ ଛୁଆମାନେ ସବୁ ବାହାରେ।
ହୁଁ ଛୁଆ କୋଉ କୋଉ କ୍ଲାସ୍ ପଢୁଛନ୍ତି କୋଉ ଶ୍ରେଣୀରେ ପଢିଲେଣିି?
ଝିଅ ବଡ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି ଝିଅ ଅଷ୍ଟମରେ।
ଆଛା
ଝିଅ ଅଷ୍ଟମରେ ପୁଅ ତୃତୀୟରେ।
ହୁଁ
ଝିଅଟେ ପୁଅଟେ ଆଉ। ଛୁଆ ବଡ ହେଇଗଲେଣି ଆଉ। ହୁଁ ନେଟୱାର୍କ ଯୋଉ ଫୋନର ନେଟୱାର୍କ କ୍ଲିୟର ନାହିଁ ନା କଣ?
ହଁ ଟାୱାର ଟିକେ ପାଉନି ଆଉ। ଇସୁ ହେଉଛି ସେଥିପାଇଁ ଟାୱାର ପାଉନି ଆଉ।
ହ ଗା ଗା ତମର ସେଇ ଗାଁ ରେ ହସ୍ପିଟାଲ ଫେସିଲିଟି ସବୁ ଅଛି ନା।
ବି ଏଇ ଯୋଉ କଣଟି।
ହଁ ମେଡିକାଲ୍ ହଁ ହଁ ମେଡିକାଲ୍ ସିଏ ସିଏସି ମାନ ଥିବ ନାଇଁ।
ହୁଁ ଅଛି ଡାକ୍ତରଖାନା ଅଛି ହୁଁ।
ହସ୍ପିଟାଲ ଅଛି ତାପରେ ସ୍କୁଲ ଅଛି।
ହଁ ଗାଁରେ ସ୍କୁଲ ଅଛି ହଁ।
ହଁ ତାପରେ ଯିବା ଆସିବା ସବୁ ସୁବିଧା ଅଛି ନାଇଁ ଗାଡି
ହଁ ଗାଡି ନବା ଆଣିବା କରନ୍ତି ଛୁଆଙ୍କୁ ହୁଁ।
ନା ବସ୍ ବସ୍ ଫସ୍ ଯାଉଛି ନା ନାଇଁ ଗାଁକୁ। ହଁ ହଁ ମୁଁ କହିଲି ବସ୍ ଯାଉଛି ନା ନାଇଁ?
ହଁ ଯାଉଛି ଲକ୍ଷ୍ମୀ ବସ୍ ଯାଉଛି।
ଓହୋ ଲକ୍ଷ୍ମୀ ବସ୍ ଯାଏ ନାଇଁ ହଁ ଲକ୍ଷ୍ମୀ ବସ୍ ତ ପ୍ରତ୍ୟେକ ଗାଁ ଗାଁ ହେଇଛି।
ହୁଁ ପଞ୍ଚାୟତ କୁ ପଞ୍ଚାୟତ।
ପଞ୍ଚାୟତ ହଁ ହଁ ପଞ୍ଚାୟତକୁ ପଞ୍ଚାୟତ।
ହୁଁ
ସୁବିଧା ଅଛି ତାହେଲେ ସିଆଡେ ସବୁ ଆଉ।
ହୁଁ
ଆଉ। କାଲି ଏଇ ଯୋଉଁ ରାତିରେ ଫେର କଣ ରୁଟି କ, ରୁଟି କ
ରୁଟି, ସନ୍ତୁଳା, ଡାଲମା, ଭଜା ଯାହା ହେବ ଆଉ
ହବ ନାଇଁ କହିବେ ଯାହା ଶାଶୁ କଣ କହିଲେ ସେଇ ହିସାବରେ କରିବେ ନାଇଁ।
ହୁଁ
ହୁଁ ହୁଁ ଶାଶୁ ଶଶୁର ସମସ୍ତେ ଏବେ ଘରେ ଅଛନ୍ତି। ନାଇଁ
ହୁଁ
ହୁଁ ହ
ହ
ହଉ ଆଉ ଅଲଗା କୋଉ ଜାଗାକୁ ଯାଇନାହାଁନ୍ତି ଛୁଟିରେ। ବୁଲି ଖାଲି ବାପା ଘରକୁ ଯାଇଥିଲେ।
ହୁଁ ଛୁଆ ପାଠ ପଢିଲେଣି ଆଉ କୋଉଠିକି ଯିବ।
ଓହ ତଥାପି ପୁରୀ ପୁରୀ କୁଆଡେ ବି ଯାଇନା।